ହ୍ୟାଲୋ। ହଁ।
ହଁ କଣ କଣ କରୁଛନ୍ତି?
ହୁଁ ବସୁଛି ଆଉ,
ଆଉ ଖିଆ ପିଇଆ ସରିଲାଣି?
ହଁ ଖିଆ ପିଆ ସଇଲାଣି ସକାଳୁ ଠିଆ ହେଇଛି ଏ ସେଇ କୁର୍ ଟା ଦି ପହରେ ଖିଆ ହବ ଗୋଟେ ଦିଟା ହେଇଯିବ।
ଅଂ ହ।
ଆପଣଙ୍କର?
ହଁ ମୋର୍ ବି ସର୍ଲାଣି।
ଆଉ ରୋଷେଇ ବାସ ସକାଳୁ କଣ କଣ ହେଇଛି?
ଆଜି ରୋଷେଇ ତ ଆଜି ଜନିଆ ଡାଲମା ହେଇଚି ଶାଗ ଅଛି ଜନି ଆଳୁ ଭଜା ହେଇଚି।
ଆଚ୍ଛା।
ହୁଁ ତମେ କଂ ଖାଇଥିଲ?
ସକାଳୁ ପଖାଳ ଦହି ଖାଇବା ହୋଇଥିଲା।
ହୁଁ ହୁଁ।
ଆଉ ବାଇଗଣ ପୋଡା ଟିକେ।
ଆଉ ଖରା ତମର ସେପଟେ କେମିତି?
ଖରା ତ ଏବେ ଜବର ଖରା ହଉଛି ସମ୍ଭାଳି ହଉନି। ଚାଳିଶି ଡିଗ୍ରୀ ବୟାଳିଶି ଡିଗ୍ରୀ ଖରା ପଳଉଛି। ଏତେ ଖରା
ମୁହଁ ଦଉ ଆଉ ହଁ ଆମର ବି ଇଆଡେ ବହୁତ୍ ଖରା ହଉଛି।
ହୁଁ ନା କଂ ନାଇଁ ନାଇଁ ଜବ୍ କରୁଛି ଜବ୍ ମା ନେ ଆମର ନିଜେ ଆ ଗାଡି କିଣିକି ସେଟା ଚଲଉଛି ଆଉ।
ଓ ହୋ ଉଁ ବ୍ୟାଚଲର୍ ଅଛ
ନାଇଁ ନାଇଁ ମ୍ୟାରେଡ୍।
ନାଉ ପୁଅ ଝିଅ ତମର କେତେ ଜଣ?
ହୁଁ ପୁଅ ଗୋଟେ। ସାତ ବର୍ଷ ହେଲାଣି।
ସାତ ବର୍ଷ?
ହୁଁ।
ଉଁ ହୁଁ।
ଆପଣଅର?
ହଁ ମୋର ବି ଗୋଟେ ପୁଅ ଆଠ ବର୍ଷ ହେଲାଣି।
ହୁଁ ମୋ ପୁଅକୁ ସାତ ବ
ହଁ ପୁଅ ସ୍କୁଲ୍ ଯାଉଚି?
ହଁ ପୁଅ ସ୍କୁଲ ଯାଉଚି। ଆଜି ଶନିବାର ଯାଇନି।
କହିଲା ବାବା ମୁଁ ଆଜି ଯିବିନି ମତେ ଭଲ ଲାଗୁନି ତାପରେ ଗଲେ ତା ଦେହଟା ରା ତିରେ କାଲି ତାତିଥିଲା ଟିକେ ତ ଠିକ୍ ଅଛି ଆଉ ଯଦି ନ ଯା। ଘରେ ଅଛି।
ଶନିବାର ଟା ତ ପ୍ରାୟ ଛୁଆ କାଲି ତାପରେ ଗୋଟେ ଦିନ ଛୁଟି ରହିଯାଇଥିଲା ଛୁଟି ରହିଗଲା ପରେ ଟେ ଦିନ ତାପରେ କିଏ ଯିବା ପାଇଁ ମଙ୍ଗତିନି ଛୁଆ ମୋ ପୁଅ ବି ଆଜି ନାହିଁ କରୁଥିଲା। ମୁଁ କହିଲି ନାଇ ଏକ୍ଜାମ୍ ଅଛି ଯାଓ ହେରି।
ହୁଁ ହୁଁ। ତାପରେ ସେମାନଙ୍କର ଗୋଟେ ଦିନ ଛୁଟି ହେଇଗଲା ପରେ ତାପର ଦିନ ସେ ଯିବା ପାଇଁ ବାହାରି ଇଏ।
ହଁ ହଁ।
ଆଜି କଣ ଗୋଟେ ପା ଦିନ ଗୋଟେ ଛୁଆକୁ ପଠେଇବ?
କଣ ସେମାନେ ଯିବେ ହୁଁ ଲାଇନ୍ ଉପରେ ଆଲା ଚାଲିଲା ଗୋଟେ ଦିନ ତ ସ୍ଥିର ହେଇଗଲେ ତାପରେ ଯିବା ପାଇଁ ଇଚ୍ଛା ହୁଏନି ଆଉ।
ହଁ। ହ ଆମକୁ ତ କାମକୁ ଆସିବାକୁ ହେଲେ ଗୋଟେ ଦିନ ଛୁଟି ହେଲେ ତା ପର ଦିନ ଆସିବାକୁ ମନ ହୋଉନି ନା।
ହୁଁ ତାପରେ ସ୍କୁଲ ବି ଏତେ ସମୟ ପୁଅ କେତେ କେତଟା ରୁ କେତେଟା ସ୍କୁଲ ଯାଉଛି?
ଆପଣଙ୍କର ନେଟୱାର୍କ ନାହିଁ କି?
କହିଲି ପୁଅ କେତେଟାରୁ କେତେଟା ସ୍କୁଲ ଯାଉଛି?
ଆପଣଙ୍କର ଏଇ ଦଶଟା ବେଳକୁ ଯାଉଚି। ଶାଡେ ନଅଟା।
ଦଶଟା ରୁ ଚାରିଟା।
ହୁଁ।
ଓହୋ।
ଆପଣଙ୍କ ପୁଅ?
ମୋ ପୁଅ ସକାଳୁ ଯାଉଛି ସାଢେ ଛଅଟାରୁ ସାଢେ ଗୋଟେ।
ଆଚ୍ଛା।
ନା ଏତେ ସମୟ ଛୁଆରା ନାଇଁ ସେ ଡି ଏ ଭି ଯାଉଛି।
କୋଉଠିକି?
ଡି ଏ ଭି।
ଆଚ୍ଛା ଆଛା।
ହୁଁ।
ଛୁଆ ତ ଗୋଟେ ଦିନ ସ୍କୁଲ ନ ଗଲେ ତାପରେ କହୁଚନ୍ତି ଆମେ ଆଉ ଯିବୁନି।
ହୁଁ ହୁଁ ତାପରେ ବି ସ୍କୁଲ ଟାଇମ୍ ଟା ଏତେ ସମୟ ସେମାନେ ରହିଲା ବେଳକୁ ଯୋଉ ଖରା ହୋଉଛି ଆମେ ଘର ଭିତରେ ଥାଇକି ବିରକ୍ତ ହେଇଯାଉଚେ। ଛୁଆ ବାହାରକୁ ଯାଉଛନ୍ତି ତାଙ୍କୁ ବିରକ୍ତ ଲାଗୁଛି। ଖରାଟା ଯାହେଲେ ହୋଉଛି ଭାରି ଜୋରେ ନା।
ତାପରେ ବି ଆଉ କେତେ ଛୁଆଙ୍କୁ ବାଧ୍ୟ କରିବ କେତେ ଇନ୍ସ୍ ତାଙ୍କର ଜ ଯେତିକି ଆଁ ପଢିଲେ ଭଲ।
ହୁଁ ଆମେ ଟୁ କ୍ଲାସ ବେଳକୁ କିଛି ଜାଣିନଥିଲେ ସେମାନେ ତ ହେଲେ ବହୁତ କିଛି ଜାଣୁଛନ୍ତି। ଆମେ ହିନ୍ଦୀର ଏଚେ ଅକ୍ଷର ଜାଣନଥିଲେ ସେମାନେ ହିନ୍ଦୀ କହି ଇଂଲିଶ କହି ଓଡିଆ କହି ସବୁଥିରେ
ସବୁ ହଁ ଯାହା କଲେ ଡି ଏ କଣ କି ତାପରେ ଗଲେ ଛୁଆଙ୍କୁ କେତେ ପ୍ରେସର କରିବ ପାଠ ପଢିବା ପାଇଁ।
ନାମ ସେ ପ୍ରେସର କଲେ ତାଙ୍କ ମାଇଣ୍ଡି ଉପରେ ସେମାନେ ଜୋର ପକେଇବେ। ସେ ତାଙ୍କ ମନରୁ ଯେତିକି ପଢୁଛନ୍ତି ପଢ଼ନ୍ତୁ ନହେଲେ ନାଇଁ। ଆମେ ତ ଆମ ଏ ଜୀବନ କୁ ଏତେବେଳକୁ ଅକ୍ଷର ଶିଖୁଥିଲେ। ସେମାନେ ଏଇନା ସବୁ ମିସାଣ ଫେଡାଣ ହରଣ ଗୁଣନ ସବୁ
ସେ ଏନୁ ହଁ ସେ ଏନୁ ସବୁ କରୁଛନ୍ତି। ଆମର ତାପରେ ଗଲେ ଛୋଟ ଛୁଆଙ୍କୁ ପ୍ରେସର ପକେଇବା ଟା ବି ଭଲ ନୁହଁ।
ହୁଁ।
ଯିଏ ଯେତିକି ପ ଯାହାର ପାଠ ହବା କଥା ହବ। ଯେତେ ବାଡେଇଲେ ଆଉ କଣ ପାଠରେ ହବ କି ଜଣଙ୍କର।
ନା ନା। ତାଙ୍କ ମାଇଣ୍ଡ ରୁ ଯେତିକି ପଢିବେ ସେତିକି ହିଁ ତାଙ୍କର ମନେ ରହିବ ଆମେ ଏକ୍ସଟ୍ରା ଯେତେ ପଢେଇଲେ ବି ସେଗୁଡାକ କି କିଛି ତାଙ୍କର ମନେ ରହିବନି।
ହୁଁ। ଏ ପୁଅ ଆସୁଛି ସେ ତାର ଆସିଲେ ସ୍କୁଲ ସକାଳୁ ଉଠିକି ନିଜେ ଯାଉଛି ଟିଉସନ। ତାପରେ ଆସିବ ସ୍କୁଲ ଯିବ ସ୍କୁଲୁ ଆସିଲେ ସେଠୁ ଟିକେ ଖେଳିବ। ଖେଳି କି ନା ର ଅ ଟିକେ ପାଠ ପଢିବ ତାପରେ ସେଠୁ କହିବ ନାଇଁ ମୁଁ ଟିକେ ମୋବାଇଲ ଦେଖିବି।
ମୋ ପୁଅ ତ ଯୋଉ ଛୁଟିରେ ରହିଲା ଚବିଶି ଘଣ୍ଟା ଫୋନ ଦେଖିଲା।
ହୁଁ।
ଏତି କି ଛୁଟି କରିବାର ଦି ନ ଅଛି ପ୍ରଭା ଇଏ ହେଇଗଲା ଆଜି ଏଇଟା ସେଇଟା ସେଇଟା ସେଇଟା। ଦେଖିଲା ବେଳକୁ ଠିକ ଗୋଟେ ଦିନରେ ତାକୁ ସବୁ କମ୍ପ୍ଲିଟ କରିଦେଲା ଦେଖିଲା ବେଳକୁ ସନ୍ଧ୍ୟାରେ ପୁଣି ମେସେଜ ଆସିଲା କି ବାଇଶି ତାରିଖ ଯାଏଁ ସ୍କୁଲ ଘୁଞ୍ଚି ଗଲା କହିଲା ମା କଣ ବା ଏତେ ଜଲଦି କଲି ତାହେଲେ ମୁଁ କହିଲି ହଁ ଆହୁରି ଛୁଟି ଦରକାର ଥିଲା। ଏ ମାସ ଛୁଟିରେ କମ୍ଲିଟ୍ କରିସାରିଲୁଣି।
ହୁଁ ସେ ଏମିତି କରୁଛନ୍ତି ବା ଛୋଟ ଛୁଆ।
ସେଇ ଦିନ ବେଳକୁ ସବୁ କରିଦବୁ।
ନାଇଁ ମୋ ପୁଅ ଆସିଲେ ସେ ତାର ଯାହା ଦେଇଥିବେ ସ୍କୁଲ ରେ। ସେ ତାର ସବୁ କରିଦଉଛି। କରିକିନା ଏଠୁ କହିବ ବାବା ମୁଁ ଟିକେ ମୋବାଇଲଟା ଦେଖିବି। ଆ ମତେ ତ ଆସିକି କହିବନି ତା ମାମକୁ କହିବ ଆଉ ବାବାଙ୍କୁ କୁହ ଟିକେ ମୋ ସ୍ତ୍ରୀ ଘରେ ସେ ରହି ରହିକିନି ସେ ସବୁ ଏମବି ସାରି ଦଉଛି। ସେଇଠୁ ହୁଁ ହୁଁ। ସେଠୁ କହିବ ନାଇଁ ଆଉ ତମେ ଟିକେ ରିଚାର୍ଜ କରିଦିିବ ପୁଅ ଟିକେ ଦେଖିବ। ସେଠୁ ରିଚାର୍ଜ ଟିକେ କରିଦେଲେ ଏଠୁ ଏମବି ଟିକେ ପକେଇଦେବି କି ନହେଲେ ମୋର ଯଦି ଥିବ କରି ଟିକେ ଦେଲେ ସେ ତାର ବସିକି ତାର ମୋବାଇଲ ଦେଖିବ ଖାଇପିଇକି ଶୋଇବ।
ଛୁଆଙ୍କୁ ବି ବେଶୀ ଟିକେ ସେମାନେ ମୋବାଇଲ ରେ ବି ମାଇଣ୍ଡ ଫ୍ରେସ୍ କରିବା ଦରକାର। ଖେଳିବେ ଟିକେ ଅତ୍ୟଧିକ ନ ମୋବାଇଲରେ ଖରା ବି ଜାଣିବାର ଥିବ ଖରାପ ଜାଣିବ ଯିଏ ଭଲ ଜାଣିବାର ଥିବ ଜାଣିବ ତାମାନେ କଣ ଆମେ ହୋଉ ମାଇଣ୍ଡ ଟାକୁ ତ ଫ୍ରି କରିବେ ଆମେ ଘରେ ରହିକି ଚବିଶ ଘଣ୍ଟା ଫୋନଟା ଦେଖୁଚେ। ସେ ଟିକେ ସମୟ ଦେଖିବେ ନା ଛୁଆ ଆଜିକାଲି ତ ମୋବାଇଲ ଯୁଗ ହେଲା।
ହଁ ହଁ। ସବୁ ତ ମୋବାଇଲରେ ନ ଦେଖିଲେ ବି ଛୁଆ ଭାତ ଖାଉନାହାନ୍ତି।
ହଁ ବା ମୋବାଇଲ ଧରେଇଦେଲେ ତମେ ଯାହା ଖୁଆଇଦିଅ ସେ ଖାଇ ଦଉଛନ୍ତି। ଆଉ କିଛି ଜାଣି ପାରୁନାହାଁନ୍ତି ଆମେ କଣ ଖାଉଛୁ କଣ ନାହିଁ।
ସେତ ମୋବାଇଲ ଭିତରେ ପଶିଗଲେ ସାଙ୍ଗେ ସାଙ୍ଗେ ଆଉ। ତମେ ଆଣିକି ଯାହା ଦିଅ ସେ ଖାଇଦେବେ। ସେ ଯୋଉ ଜିନିଷ ଟା ଖାଉ ନଥିବେ ବି ତମେ ତାଙ୍କୁ ମୋବାଇଲ ଟା ଦେଇକିନି ତାଙ୍କୁ ଖୁଆଇଦବ। ଏମିତିଆ କଥା, ଆଉ ଭାଇ କଣ କରନ୍ତି?
ତା ଦୋକାନ ଅଛି ମୋବାଇଲ ଦୋ କା
ମୋବାଇଲ ଦୋକାନ ନାଇଁ କି?
ହଁ ହ।
ମୋବାଇଲ ଦୋକାନରେ ତ ଭଲ ଦି ପଇସା ହୋଉଥୁବ ଆଉ ନାଁ ନାଇଁ?
ବହୁ ସେ ହେଲେ ଏକାଠି ଦି ଭାଇ ଏକାଠି କରୁଛନ୍ତି।
ହୁଁ।
ହୁଁ।
ମାର୍କେଟ୍ ଉପରେ ନାଇଁ?
ହଁ ହଁ ମାର୍କେଟ ଉପରେ।
ଆଚ୍ଛା ଆଚ୍ଛା ଆଉ ଶାଶୁ ଶଶୁର କଣ କରନ୍ତି?
ମୋ ଶ୍ୱଶୁର ଆରାଇ ଥିଲେ ନଷ୍ଟ ହେଇଯାଇଛନ୍ତି ଆଉ ଶାଶୁ ଅଛନ୍ତି ଆଉ।
ଓ ହୋ। ହଁ ଆଉ ଘରେ କିଏ କିଏ ଅଛନ୍ତି? ସାନ ଦିଅର ଜେ ସେ ତାଙ୍କର ମ୍ୟାରେଜ ସହିଲାଣି ନା ନାଇଁ।
ହଁ ମ୍ୟାରେଜ୍ ସରିଲାଣି। ସମସ୍ତଙ୍କର ମ୍ୟାରେଜ ସରିଲାଣି ସମସ୍ତଙ୍କର ମୋର ଗୋଟେ ପୁଅଟେ ଚାରି ବର୍ଷର। ବର୍ଷର ଗୋଟେ ପୁଅ।
ଓ ହଁ।
ଖୋଲା ପଡ଼ୁଛି।
ତାଙ୍କ ପୁଅ ବି ପାଠ ପଢୁଥିବ।
ହଁ ସେ ପ୍ଲେ ସ୍କୁଲ୍ ରେ ପଢୁଚି।
ହୁଁ। ସେ ଦି ଭାଇ ଯାକ ଆସିଲେ ଘରକୁ ଉଁ ଘରକୁ ପକେଇବେ କି ଉଠେଇବେ।
ଏକାଠି ଗୋଟେ ମିନଟ୍ ଖେଳୁନାହାନ୍ତି ମାଡ଼ ହେଇକି ଧୂଳା ଉଡ଼ି ଯାଉଛନ୍ତି। ପୁଣି ଆଉ ଗୋଟେ ସେକେଣ୍ଡ କୁ ଭାଇ ଆସେ ଯିବା ବୁଲି।
ହୁଁ। ଏ ଏମିତି ଛୁଆ ତ ହେବେ ଆଉ ଯୋଉଠି ଦିଟା ଛୁଆ ରହିବେ ସେ ନିହାତି ଏମିତି ହେବେ।
ସେ ବଡ ଆମର କଥା କହିବ।
ହୁଁ। କଣ କହିଲେ? ହ୍ୟାଲୋ। ନେଟୱାର୍କ ନାହିଁ କି ଆପଣଙ୍କର। ହ୍ୟାଲୋ। ହ୍ୟାଲୋ।